ହାଲୋ ହଁ ନମସ୍କାର।
ଆଜ୍ଞା ନମସ୍କାର।
ହାଲୋ କଣ କରୁ ଛନ୍ତି?
କିଛି ନାହିଁ ଜଷ୍ଟ ଗାଧେଇକି ଆସିଲି ଆପଣ କଣ କରୁଛନ୍ତି?
ଅ
ମୁଁ କହିଲି ଜଷ୍ଟ ଗାଧେଇକି ଆସିଲି ଆପଣ କଣ କରୁଛନ୍ତି?
ଆପଣ କଣ କରୁଛନ୍ତି ଆପଣଙ୍କର ଆବାଜ୍ ଟା ଠିକ ସେ ଆସୁନି ତ।
ହାଲୋ।
ହାଲୋ ହଁ।
କହିଲି ଆପଣ କଣ କରୁଛନ୍ତି?
ହାଲୋ।
ହାଲୋ।
ହାଲୋ।
ମୁଁ କିହିଲି ଆପଣ କଣ କରୁଛନ୍ତି?
କଣ କହୁଛନ୍ତି?
ମୁଁ କହିଲି ଆପଣ କଣ କରୁଛନ୍ତି?
ଆପଣଙ୍କ ଆବାଜ ମୋତେ ଠିକ୍ ସେ ଆହୁରି ଶୁଣା ଯାଉନି।
ହାଲୋ।
ହାଲୋ।
ହ୍ୟାଲୋ।
ହାଲୋ। କଣ କରୁଛନ୍ତି? ହାଲୋ। ହାଲୋ।